ହ୍ୟାଲୋ।
ହାଲୋ ଆପଣ ପ୍ଲିଜ ଯନ୍ତ୍ର କାଡି ଦିଅନ୍ତୁ କିଛି ସୁଭୁ ନାହିଁ।
ଆପଣଙ୍କୁ ସୁଧା ଗଲା ଟିକେ ରୁହନ୍ତୁ ଟିକେ।
ହଁ ମୁଁ କିଛି ଗପୁଛି ସେଇ ସମୟ ଭିତରେ କିଛି ଗପୁଛି ଆପଣ ଯନ୍ତ୍ର ଟିକେ କାଢି ଦିଅନ୍ତୁ। ମୁଁ କହିଲି କିଛି ଗୋଟେ ଗପୁଚି ମ ଆପଣ ସେ ଭିତରେ ଯନ୍ତ୍ରଟିକୁ କାଢି ଦିଅନ୍ତୁ ଦୟା
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଓହୋ। କୁହନ୍ତୁ ଆଜ୍ଞା ବାହାର କରିଦେଲି।
କଣ କେମିତି ଖାଇବା ପିଇଆ ହେଲା।
ତାପରେ ତ କଣ ଚକୁଳି ଖାଇଲେ ଚକୁଳିକୁ ଏ ଚକୁଳି କୁ ଆଉ କଣ ସମ୍ବର ଆଉ ଚଟଣି କରିଥିଲେ।
ଓହୋ ଆଉ।
ସମ୍ୱର୍ଟା ଥଣ୍ଡା ହେଇଯାଇଥିଲା ଚକୁଳି ମୁଁ ସମସ୍ତେ ଚକୁଳି ଚଟଣୀ ଟା ଭଲ ଲାଗେ ସମ୍ୱର୍ ଅପେକ୍ଷା। ତ ଚଟଣିୀ ଖାଇଲି ତାପରେ ଆଉ ସୋମ୍ୱର୍ଟା ଲାଷ୍ଟ କୁ ପିଦେଲି ଆଉ ତମେ କଣ ଖାଇଲ।
କହୁଛ ସବୁବେଳେ ତୁତା କରିବ ଆଜ୍ଞା ଆପଣ କରିବନି ପ୍ଲିସ୍।
ହଉ ଠିକ୍ ଅଛି। ଆଉ କଣ କହିବି ଜାଣିପାରୁନି। କଣ କହିବି। ମୁଁ ତ କହିଥିଲି ରୁଟି ଅଣ୍ଡା।
ରୁଟି ଅଣ୍ଡା ମାଡ ଆ ଆଉ କିଛି ନାଇଁ।
ନା ମୁଁ ରୁଟିକୁ ଅଣ୍ଡରେ ଫୋନ କରିକି ଖାଇଦିଏ।
ମାନେ ରୁଟିକୁ ଅଣ୍ଡା ଖୋଳରେ ମାନେ ରୁ ଅଣ୍ଡା ଆମ୍ଲେଟ ତାପରେ ରୁଟି ପକେଇବେ।
ହଁ।
ଦିଟା ରୁଟି ନା କଣ
ଦିଟା ହି ମୁ ଖାଏ।
ସେମିତି ମତେ ବି ଭଲ ଲାଗେ। ମାନେ ଅକ୍ଚୁଆଲୀ ମାନେ ଯେମିତି ରୋଲ୍ ଦିଅନ୍ତି ସେମିତି ଦିଆନ୍ତିନିକି।
ୟେସ୍।
ହଁ ମୁଁ ବି ସେଇଭଳିଆ। ଆଜ୍ଞା ମତେ ଭଲ ଲାଗେ ଆଛା ଆଉ କୁହନ୍ତୁ। ମତେ କାହିଁ ନିଦ ଲାଗିଲାଣି।
ମତେ ବି ମୋ ନିଦ ପୁରା ହେଇନି ମୁଁ ହଠତ୍ ସକାଳେ ଉଠି ଠିଲି ତାପରେ ଭାବିଲି ଶୋଇବି ତାଟେ ବାରଟାରେ ଶୋଇ କି ଯଦି ଜଣେ ସକାଳେ ଛଅଟା ଭିତରରେ ଉଠିବ ତାହେଲେ ହବନି। ପୁଣି ଛୁଟି ଦିନ ଯଦି ଆମେ ଶୋଇବାନି। ମୁଁ ଉଠିଥିଲି ସକାଳ ଛଅଟା ସାଢେ ଛଅଟାରେ! ତାପରେ ତ ଜାଣିଛୁ ମୁ ପୁଣି ଶୋଇପଡ଼େ। କିନ୍ତୁ ସେଇଟା ବି ବହୁତ କଷ୍ଟରେ ଶୋଇଲି। କିନ୍ତୁ ମୋ ନିଦ ପୁରା ହେଇନାହିଁ। ଯେହେତୁମୋ ଦେହ ଟିକେ ଭଲ ଲାଗୁନି। ମାନେ ମୁଣ୍ଡ ବହୁତ ବିନ୍ଧୁଚି ବହୁତ ନିଦ ଲାଗୁଛି। ଆଉ ଛୁଟି ଦିନ ୟାପରେ ଯଦି ମଣିଷ ଶୋଇବ ନା ନାହିଁ।
ଆଜ୍ଞା ସତରେ କଥା ମୁଁ ତୁ ମୁଁ ତୁମକୁ ଗୋଟେ କଥା କହିବି। ମାନେ ମତେ ଲାଗୁଚି ମୁଁ ଏତେ ଜଲଦି ନିଦ ଲାଗୁଛି ଆ ଆମେ ଦି ଜଣ ଗୋଟେ କଟଗୋରି ହେଇଗଲେଣି ଆଁ।
ମୋ ସହିତ ଯିଏବି ଏମି ରହିବେ ସେମିତି ହେଇଯିବେ।
ଏଇଟା ବୋଧେ ମୋର ହଉଛି କେବେଠୁ ଏବେ ହେଇଥିଲା ଯୋଉ ଆମେଯାଇଥିଲେ ବୁଲିବାକୁ। ଆମେ ଆମର ଯାଇଥିଲେ ଅ ରଙ୍ଗୀନ୍ ସାଙ୍ଗ ଆମେ ଏବଂ ଆପଣ।
ଗଲି ବରୀକ୍ଷା ପାଇଁ।
ହଁ ହଁ ଆପଣ ବୁଝନ୍ତୁ ଆପଣଙ୍କୁ କଣ କହୁଛି? ସେବେଠୁ ବୋଧେ ମୋର ସେଇ ରୋଗଟା
ଓ ହୋ ଓ ହୋ ବୁଝିଲି ବୁଝିଲି ଆଜ୍ଞା ଆଜ୍ଞା ବୁଝିଲି।
ଯେ ମାନେ ମୋ ଦିହରେ ଟ୍ରାନ୍ସଫର୍ ହେଇଯାଇଛି ଆଉ।
ଓ ହୋ ଆଉ
ଆପଣ ତମେ କୁହ କଣ କହୁଛ କ ଚକୁଳି ହୁମ୍। ଭାବୁଛି ସାଙ୍ଗ।
କଣ ହେଲା?
ନଖ ଭାଙ୍ଗିଗଲାରେ।
ଏଇ ଯୋଉ କାଣିଆଙ୍ଗୁଠି।
ହଁ।
ଭଲ ହେଲା।
ମୁଁ ଜାଣିନି ଭାଙ୍ଗିଗଲା ମୁଳୁ ଦୁଃଖ ଲାଗୁଚି ଯଦି ତାହାଲେ ତମ ପାଇଁ କଣ ଗୋଟେ ବେକରେ ବାନ୍ଧି ଦେବ ଆଉ ଲକେଟେ କରି।
ଏଁ।
ସି ୟାର ଭାଙ୍ଗିଗଲା।
ମାନେ କଣ କହୁଛୁ ସିଏ ଜାଣି ପାରୁଛୁ ତ?
ହେ- ହେ - ହେ ଗପିଆର ଅଛି ତ। ସୋମା ଏଇଟା ତାହେଲେ ମୁଁ ରଖିଥିଲି ମିନୀୟମ ଚାରି ଛଅ ମାସ ହବ ୟାର୍ ଭାଙ୍ଗିିଗଲା ଦୁଃଖ ଲାଗୁଛି।
ଭଲ ହେଇଛି କିଛି ଗୋଟେ ନଖ ରଖିଆ ଦରକାର ନାହିଁ ଛୁଆ ଭଳିଆ।
ହଁ ମତେ ଭଲ ଲାଗେ ନଖ ରଖିବାକୁ ଓ ତମେ କହୁଛ। ଓ ଭାଙ୍ଗିଗଲା କାନ୍ଦ ଲାଗୁଛି କାହିଁକି ନା ଏବେ ଭାଙ୍ଗିବା ଲାଗୁଛି ମୁଁ ଶସ୍ତତାଟାକୁ ଟକିଆ ଭିତରେ ପସେଇ ଖଲ ଖଲ ଭାଙ୍ଗିଗଲା। ନା ନା ଆକଚୁଆଲି ମୁଁ ଟିକେ
ଏ - ଏ ଏଇ ଆପଣ କଣ କହୁଛନ୍ତି?
ନା ମୁଁ ଆପଣଙ୍କ ସହିତ ମାନେ ମଜା କରୁଛି।
ଆପଣ ଛାତ ଉପରେ ଅଛନ୍ତି ନା।
ହଁ ଆଜ୍ଞା।
ଛାତ ଉପରେ ଅଛନ୍ତି ବୋଧେ।
ହଁ ଖଟାକ ଖଟ ତଳେ
ଆରେ।
ଆରେ ଖଟ ପା ମୁଁ ସେଇ ଖଟ ଉପରେ ହିଁ ଅଛି ମାନେ ମୁଁ ପୁରା ଶୋଇଛି ଏଇନା ହେଲା ମାନେ ଛାତ ଉପରେ ମାନେ କାନ୍ଧରେ ମାନେ କାନ୍ଥରେ ହେଲା ଗୋଟେ ତକିଆ ଅଣ୍ଟାରେ ଦେଇଛି ଗୋଟେ ତକିଆ ପିଠିରେ ଗୋଟେ ତକିଆ ମୋ ହାତରେ।
ଓ ଆପଣଙ୍କ ମାତାଶ୍ରୀ ବି ଅଛନ୍ତି କି ଆପଣଙ୍କ ପା
ସିଏ ବସିକି ଏଇନା ଗେମ୍ ଖେଳୁଛି।
ମୁଁ ସବୁ ଜାଣିପାରୁଛି ମୁଁ ଆପଣ କୋଉଠି ଅଛନ୍ତି? କଣ କରୁଛନ୍ତି? କିଏ କିଏ ଅଛନ୍ତି?
କହୁଥିଲି କାହା କଥା ମନେପଇଲା ମୁଁ ଗୋଟେ ରିଲ୍ ଦେଖିଦେଲି ହେଲା। ତ ସେ ରିଲେରେ କଣ ହେଲା କି ସେ ରିଲରେ ତାକୁ ତାର ଘନିଷ୍ଠ ବନ୍ଧୁ ଆପଣ ବୁଝଛନ୍ତି ହେଲା ତାଙ୍କର ମେସେଜ କରିଥିବ ସେ ପୁରା ଖୁସି ମେସେଜ ତ ସେଇ ମସେଜ କଲା ପରେ ଇଏ କଣ କରିବେ ନା ବେହୋସ ହେଇଯିବେ। ମାନେ ଆମ ଯୋଉ ତାଙ୍କର ଯିଏ ହେବେ ପୁନ୍ ସେ ମିତ୍ରା ହେଲା। ସେ ବେହୋସ ହେଇଯିବେ ତାପରେ ସାଙ୍ଗେ ସାଙ୍ଗେ ତାଙ୍କର ମହିଳା ମିତ୍ରଙ୍କ-ଙ୍କ-କ ଫୋନ ଆସିବ ଏଇ ତମେ ବେହୋସ କଣ ହେଇଗଲ। ସେ ସବୁବେଳେ ଖୋଜିବେ କି କଣ ହେଇଛି କଣ ନାଇଁ କଣ ନାଇଁ କୋଉଠି କଣ କି ସିଏ ଜାଣିଲେ କେମିତି? ତା ପରେ ଦେଖିଲା ବେଳକୁ ସେ ଝିଅଟି ଗୋଟେ କ୍ୟାମେରା ଲଗେଇଥିବେ।
ଆଜ୍ଞା ସେଇଟା ତ ବହୁତ ଚାଲିଛି ରିଲ୍ ରେ। ସିଏ କିଏ ଝିଅ ମାନେ ଝିଅଟି କିଛି ଗୋଟେ କରୁଥିବେ ମନେ କର ସିଏ‌ ଦେଖୁଥିବି ମୁଁ ଝୁମ୍କା ପିନ୍ଧିବି ଏଇ ଝୁମ୍କା ପିନ୍ଧିବି ନା ଆରଟା ପିନ୍ଧିବି। ତ ସାଙ୍ଗେ ସାଙ୍ଗେ ତାଙ୍କ ପୁରୁଷ ମିତ୍ର ଜଣଙ୍କର ବ ଆଜି ଆସିବ କି ସେ ଯୋଉ ଆର ଝୁମକା ଟା ଯୋଉ ବଡଟା ସେଇଡା ଭଲ ଲାଗୁଛି। ତ ଇଏ ଜାଣିବେ ଖୋଜିବେ ଚାରିଆଡ଼େ କେମିତି କଣ ଅଛି। ତାପରେ ଦେଖିଲା ବେଳକୁ ସିଏ ପୁଅ ଟି କି ଆଗରେ ଲଗେଇଥିଲେ।
ଆଚ୍ଛା ହଁ ହଁ ସତକଥା ହଁ ଆପଣ ମୋ ଭି ଡ଼ିଓଟା ଏ କଲେ ଏଡିଟ୍ ମୁଁ ପୁ ଭାବିଥିଲି କି ଦଶଟା ରେ ପୋଷ୍ଟ କରିଦେବି ବେଲି ଆପଣ ତ କଲ୍ ଉଠୋଉନାହାନ୍ତି।
ହଁ ମୁଁ କରିଦେବିଯେ ବଟ୍ ମୁଁ ଭାବୁଚି ସେଇଟା ସେତୋବେଳେ ଟିକେ ଅଧିକ ଚାଲ୍ ଥିଲେ ଆପଣ ଶାନ୍ତି ନେଇଥାନ୍ତା। ଏବେ ସେଟା ଆପଣ ଛାଡିବେ ସେଇଟା ତ ଏବେ ଚାଲିନି ବି ପାଇଁ କଁ କହଁନା ତମ୍ ତମେ ଭାବୁନୁ ଆକେନ୍ କେମିତ୍ କୋଉ ଭଳି କୋଉ ଟାଇମରେ ଚାଲିଥିଲା।
ଉଁ ମୁଁ ଜାଣିଛି ପା ବୁଝିଲି ବୁଝିଲି କିନ୍ତୁ ହଁ ଛାଡ ସେ ଛା ଡ ମୋର ଗୋଟେ କୋହୁନ କଣ୍ଟେଣ୍ଟ ମୁଁ ପୋଷ୍ଟ କରିବି ବୋଲି ମୁଁ ଚାର୍ ଦିନି ହେଲେ ଗୋଟେ ଗୋଟେ ପୋଷ୍ଟ କରିନି।
ଅଁ ମୁଁ ଜାଣିନି କଁ କହିବି ଜାଣିପାରୁନାହିଁ।
ମୁଁ ରଥ ଯାକୁ ରଖିଲି ସେଇ ଯୋଉ ଇଏ ବାଲାଟା ଯୋଉ ତମକୁ ଯୋଉ ପଠେଇଥିଲି ଯୋଉ ଭିଡିଓ ଟା ଯୋଉ ରଥଯାତ୍ରାର ସେଟାକୁ ସେଟା ର
ମୁଁ ତ କଲେଜେରେ କରିବା ପାଇଁ ରଖିଛି କିନ୍ତୁ ମାଇକ୍ ଟିଏ ଆସୁନାହିଁ ଯେହେତୁ କିଛି ସମ୍ଭବ ହେଇପାରୁନାହିଁ।
ଆମ ଆମ ମାଇକଟା ମଗେଇଦେବେ ଆମ ନେଷ୍ଟ ଯୋଉ ଟିୟୁସନ ପଇସା ପାଇବା।
ଅହଁ ସେୟା ବି ମୁଁ ଭାବୁଚି। ମୁଁ ଆତାଶ୍ରୀଙ୍କୁ ଆଜି ସକାଳେ ମାଗିଥିଲି ମାଗି ଦେଇଚି। କିନ୍ତୁ ମୁଁ ସେଇଟା ଟିକେ ଡ୍ରେସ ରେ ଖର୍ଚ୍ଚ କରିବି।
ଅଁ ଏକେରେ ତିନୋଟି ଶୂନ।
ଅହଁ ମାନେ ପିତାଶ୍ରୀ ଆପଣଙ୍କୁ ଦେଲେ।
ପିତାଶ୍ରୀ
ଓଃ ମାତାଶ୍ରୀ।
ମାତାଶ୍ରୀଙ୍କୁ ଯାଇଥିଲା ସେଇ ଟାଇମରେ ସେଇଡା ସିଏ ମୁଁ ମାଗିଥିଲି ଆଉ
ଅହଁ ତମେ ମାନେ କଁ ମାନେ ତମେ କେବେ କିଣିବ।
କଣ କେବେ ମାନେ।
ମୋ ଦରକାର
ଆରେ ଯୋଉ କୋହୁଥୁଲୁ ସେଦିନ କି ମୁଁ ମୁଁ ମା ମୁଁ ମାନେ ମୁଁ ବି ଗୋଟେ କିଣିବ ବୋଲିି କିନ୍ତୁ ପରେ କିଣିବି
ସେଇଟା ତ ଯୋଉଦିନ ଯିବାରଥିଲା ତା ପୂର୍ବଦିନ କିଣିଦେବି।
ଆଉ ତାହେଲେ କଁ କିଣିବ କୋହୁଥୁଲୁ।
ହଁ ଏମିତି ବେଶିକ ଜିନ୍ସ ଗୁଡା ଦେଖିବି ଭଲ ଲାଗୁଚି ଯୋଉଡା କିଣିବି ତାପରିକା ଆଉ।
ମୁଁ କହିଲି ସେ ଯୋଉ ବୁଲିବାକୁ ଯିବ ସେଥିପାଇଁ।
ନାଇଁ ଏମିତି ରଖିଥିବି ଆଣିକି ନାହିଁ ମୋ ପାଖରେ କୁଆଡ଼େ ଯିବାକୁ ବୁଲିବା ପାଇଁ ପିନ୍ଧିଲାବେଳକୁ
ଓହୋ ତ ସେଦିନ ଆମେ ଯୋଉ ଯାଇଥିଲେ ତ ତ ତ ତ ତ ସେଇଠୁ କିଣିଲେନି ଆମେ ଆମେ ସେକେଣ୍ଡ ସୋ କୁ
ତ ଗର୍ଲ୍ସ ଫ୍ଲୋରକୁ ଯାଇନେହିଁ ଖାଲି ତୋ ପାଇଁ ଯାହା ଦେଖିଲେ ପଳେଇଆ
ତାହାଲେ ଆଉ କେବେ କହିଲେ ଯିବ ଆଉ।
ହୁଁ ମୁଁ ମୁଁ ଭି ଟୁ ଯେତୋବେଳେ ଯାଇଥିଲି ମତେ ସେଇଟା ମାନେ ମୋ କଲେକ୍ସନ ଭଲ ଲାଗିନଥିଲା ପୁଅଙ୍କର ଗୋ ଫିର୍ ଭୀ ଠିକ୍ ଠାକ୍ ଅଛି ଝିଅ ପିଲାଙ୍କର ଗୋଟେ କଁ କି କଲେ
ନହେଲେ ନହେଲେ ତମେ ସେ ଯୁଡ଼ିଓ ଯିବାକି ତମ ପ ନହେଲେ ନହେଲେ କାଲି ଆଡ଼କୁ କୋ
ହେଁ ଜାମ ଚୋପା ଯୁଡ଼ିଓରୁ ମୁଁ ଦେଖି ପାଇସ୍ ସା ମୁଁ ଡ୍ରେସ ଟା ତୁ କମ ଦାମରେ ବି ସୁନ୍ଦର ଦେଖା ଯିବା ଦରକାର ମୁଁ ଏତେ ଅଧିକ ଉଁ ଦିନିଷ ଖର୍ଚ୍ଚକରେନି ନିଜ ପଇସା ତ ଖର୍ଚ୍ଚ କରେଣି ମୁଁ ମୋ ମାମା ବାବା ଖର୍ଚ୍ଚ କଲେ ମୁଁ କରେ। ମୁଁ ଯୋଉଡା ଖର୍ଚ୍ଚ କରେ ମୁଁ ସେତିକି ବଜେଟରେ ମୁଁ ଚାରି ପାଞ୍ଚଟା ଡ୍ରେସ ଆଣିଦେବି।
ଆ ଆଉ ଗୋଟେ କଥା ଜାଣି ମୁଁ ତ ଆ ଆରେ ଆଉ ଗୋଟେ କଥା ଜାଣିଚୁ ନା ନାହିଁ। ମୁଁ ତମ ପାଇଁ କ୍ର ଫଟୋ ଉଠେଇକି ରଖିଚି ତମକୁ ପଠେଇବି ବେଲି ଭୁଲି ଯାଇଛି।
ହଉ ପଠେଇବ।
ମୁଁ ତ ମେସରୁ ସେଟୁ କାଟ କରି ରଖିଛି।
ହୋଉ ମୋତେ ପଠେଇବେ।
ମୁଁ ଭଲ କରିଛି ସେଇଦିନ ନ କିଣିକି ମତେ ସବୁ କହୁଥିଲେ କିଣି ଦିଅ। ତିନିଶହ ପଚାଶ ଟଙ୍କା ଦେଇକି ମୁଁ କିନିଥାନ୍ତି ଦୁଇଶହ ପଚାଶ ଟଙ୍କାରେ ମିଳୁଛି ଏଠି।
ସତ କଥା। ମସେ ନିଦ ଲାଗିଲାଣି ଆ କମ୍ କଉତି ମିଚରେ ଆମେ କଣ କରିବା ହର୍ଷ
ମୁଁ ତ ମତେ ବି ନିଦ ଲାଗିଲାଣି ବହୁତ ଜୋରେ ଭା ଜାଣିପାରୁନାହିଁ କ'ଣ କରିବି।
ଆରେ ସତରେ ସତରେ ନିଦ କମ୍ପ୍ ଲିଟ୍ ହେଇନି ଖାଲି ସେ ବାର୍ ଟା ପରେ ଶୋଇକି ସଖାଳ ଆ ତାପେ ଉଠିକି ନି ରାତି ଯାକ ମୁଁ ଉଠିଛି ସକାଳୁ ଉଠି ଫୋନ୍ ଚାର୍ଜ ବସେଇଲି ଛଟା ସମାନ୍ ଶହେ ୱେକ୍ ମାନେ ମା ମାନେ ମୋ ନିଦ ଭାଙ୍ଗିଲାଗ ଜାଣିଚ? ପାଞ୍ଚଟା ପାଞ୍ଚ ନଅ ହେଲା। ଅସିତ ମାନେ ସେ ନା ନା ଆରେ ମୁଁ ସଣ୍ଡେ କର ସଣ୍ଡେ ସଣ୍ଡେ ନୋ ଡିଉଟି। ଏ ସମୟ ଟା ଓନ୍ଲି ଶୋଇବା। ଏ ତେ ଏ ତମର ସେ ଇଏର ଦେଖ୍ ସେ ଯୋଉ ତୋ ତା ପାଣ୍ଡେ ଗୋଟେ କଣ? କେମିତି ଏଠେ ଆସିବ? ମୁଁ ତମକୁ ମୁଁ ତମକୁ କହିବି ପଛରେ ହେଲା।
କୁମ୍ଫୁ ମାଣ୍ଡା।
ହଁ କୁମ୍ପୁ ପାଣ୍ଡେ ନୁଅଁ ହେସ୍ ତେସୁଟାକୁ ପାଁସ୍ ଟା ହେଇସାରିଲାକୁ ପାଣ୍ଡେ ଅଛି ତ ମୁଁ ତୁ ମନେ ପଡିଲେ କହିବି ତା ନାଁ ଟା। ମନକୁ ନିମରକୁ ପାଣ୍ଡେ। ସେ କହିବ ସବୁବେଳେ ପାଠ କର୍ ପାଠ କର୍ ସେ ସିଏ ଖଲି ସାହିତ୍ୟରେ ଭାଷା କୁହେ ସବୁବେଳେ।
ହଁ ହଁ ହଁ ହଁ ଜାଣିଲିି ଜାଣିଲିି ନଣ୍ଡାଟା ତ।
ଘେ ଲଗ୍ ଡା ଦେନ୍ ତାପରେ ଗୋଟେ ସା ମାନେ ତାପରେ ଗୋଟେ କଣ କହିଲ ମାନେ ଶନିବାର ନୂଆ ପ୍ ନୂଆ ପାଠ ଗୋଟେ ଝିଅ ପିଲାମାନେ ନାଇଟୀ ପିନ୍ଧିକି ନାଚିବ।
ଆରେ ଆରେ ଆପଣ କଣ କଉଚନ୍ତି?
ଆରେ ମୁଁ ଦେଖିଥିଲି ଭିଡିଓରେ।
ଆଜ୍ଞା।
ତାପ ଦିନେ ଗୋଟେ ଭାଇ ଭଡି ଗଞ୍ଜି ପିନ୍ଧି ଦେଇଚି ତା ଆ ଆପଣ ଗୋଟେ ଆପଣ ଗୋଟେ ବାପା କି ବାପ ମ ଏହି ଏହି ଟିଉସନ ପରେ ଆପଣ ଆପଣ ଆପଣ ଯୋଉଁ
ହଁ।
ମତେ ବି ୟାର୍ ମତେ ମୋ ମତେ ଲାଗେ ସେବେଠୁ ବୋଧେ ମୋଠି ନିଦ ଗୋଟେ ଅଥିକ ହେଲାଣି।
ଆରେ ମୁଁ ଭାବୁଛି କଣ କହିଲେ ଘନ୍ ତେ ଶୋଇବି ଉଠିବି ଗାଧେଇବି। ତାପରେ ରୋଷେଇ କରିବି ତାପରେ ପୁଣି ଶୋଇବି ତାପରେ ଉଠିବି।
ଅଜା କାମ କାଣ ହେଲେ ଗାଁ ଗାଁ ।
ମାରିବି। ମୁଁ ରଖୁଛି ଧନ୍ୟବାଦ।
ଆଜ୍ଞା।